ହାଲୋ।
ହାଲୋ କଣ କରୁଚୁ?
ହାଲୋ ହାଲୋ।
ହାଲୋ। ଶୁଭିଲା।
ହାଲୋ।
ହାଲୋ। ଶୁବିଲା ହଁ କଣ କରୁଚୁ? ହଁ।
ନା ମୁଁ ବସିଚି ଘରେ ଆଉ କଣ ତମର ତ ସଇଲା। ତମେ ତ ପଲ କଲେଜ ଛାଡି ହଁ ଦେହ ଫେହ ସବୁ ଭଲ ଅଛି।
ଆଛା ହଁ ଭଲ ଅଛି।
ଆଉ ମୁଁ କଉଥିଲି ଯେ କଣ କଇଲ ତମର ତ କଲେଜ ସରିଗଲା ଏବେ ତ କଲେଜ ସରିଗଲା ଆଉ କଣ ଆମର ତ ଗୋଟେ ଅଛି। ମୁଁ କଇଲି ଆଉ ତମର ତ କଲେଜ ସରିଗଲା। ତମେ ଏବେ କଣ କରୁଚ ପାଠ ଫାଠ ପଢାପୁଢି କରୁଚ ନା? ନା ସେମିତି ଘରେ ବସୁଚ?
ପିଜି-ପିଜି ଏଗ୍ ଜାମ୍ ଦେଲି ସେଇଟା ହବନି ତାପରେ ବି ଇ ଡି ବି ଦେଇ ଥିଲି ସିଏ ବି ହବନି ଏବେ ଅବିକା ସିଟି ପକେଇଚି।
ହବନି କାଇଁ ଭାବୁଚ ହବନି କାଇଁ ଭା-ଭାବୁନାଅ ହେଇଯିବ କାଳେ। ଆଉ ପାଠ ଫାଠ ପଢୁନା ବୁଲୁଥବ ଆଉ।
ହୁଁ ଆଉ ତମର କେମିତି ପଢାପଢି ଚାଲିଚେ ସେକେଣ୍ଡ ଇୟର ଥାର୍ଡ ଇୟର ହେଲାଣି?
ଆମର ସେମିତି ପଢ଼ାପୁଢ଼ି ଚାଲିଚି ଫୋର୍ ସେମିଷ୍ଟାର ଆମର ଏବେ ହବ ଆଗୁକୁ। ରଜ ଆସୁଚି ରଜ ପରେ ଆଉ ରଜ ପାଇଁ ଡ୍ରେସ ଫ୍ରେସ କିଣାକିଣି କରବାକୁ ଗଲଣି?
ନା କିଣିନି କିଣିବି ଆଉ ଆଉ ତ ଅଛି ଚାରି ଦିନ ଭଳିଆ ଆଉ।
ଆଉ କିଣାକିଣି କରିକି ବୁଲାବୁଲି କରିବ ଆଉ ପ୍ଲାନିଂ କଣ ମାନେ କୁଆଡେ ଯିବାର ଅଛି ପ୍ଲାନିଂ?
ନା ଏଇ ଗାଁ ରେ ଆଉ କୁଆଡେ ଯିବୁ?
ଏ କଲେଜ ଫଲେଜ ଥାନ୍ତା ଯଦି
ହୁଏ?
ଆମ ଗାଁରେ ଆମ ଠାକୁରାଣୀ ପାଖେରେ ଆମର ଏମିତି ଦୋଳି ଫୋଳି ଲାଗେ। ସେଇଠି ସବୁ ସଜାସୁଜି ହୁଏ ଗୀତ ଫିତ ବି ବାଜେ ସମେସ୍ତେ ଆସନ୍ତି ଆମ ଗାଁରୁ ସବୁ ଏକାଠି ହୁଅନ୍ତି ଗୋଟେ ଜାଗାରେ ଦୋଳି ଫୋଳି ଖେଳନ୍ତି ଦି ଚାରି ଜାଗାରେ ଦୋଳି ଲାଗେ ସେଇ ପାଖେରେ ଦି ଚାରିଟା ଗଛରେ ଦୋଳି ଲାଗେ ସବୁ ଖେଳା ଖେଳି କରନ୍ତି। ପିଠା ଫିଠା ହୁଏ ପୋଡ଼ପିଠା କେତେ ପ୍ରକାର ପିଠା ଅଛି।
ହଁ କଇଲ ଟିକେ ନା କଣ କଣ ପିଠା କି କି ପିଠା ଜାଣିଚ?
ନାଁ ତ ଜାଣିନି କିନ୍ତୁ ଆମ ମା ହରିଆ କରନ୍ତି ବହୁତ ପିଠା।
ଆଚ୍ଛା କି କୋଉ କୋଉ ପିଠା ଟା କୋଉ ପିଠାଟା ସବୁଠୁ ଭଲ?
ପୋଡ଼ପିଠା ଭଲ ଲାଗେ ସବୁ ସବୁଠୁ ପୋଡ଼ପିଠା ଚକୁଳି ଭଲ ଲାଗେ ଯେ କିନ୍ତୁ ପୋଡ଼ପିଠା ବର୍ଷକୁ ଥରେ ହୁଏ କେତବେଳେ କଣ ହୁଏ। ତା କଣ ଚୁଲି ଲ ଚୁଲି ଲଗେଇକି ପୋଡ଼ା ଯାଏ। ରାତି ସାରା ସେମିତି ତା ଉପରେ କଣ ପଡେ ଅଙ୍ଗାର ଫଙ୍ଗାର ନା କଣ? ନଦା ହୁଏ ସକାଳୁ ହେଲେ
ସକାଳୁ ଉଠିବ ଯେତେବେଳେ ଆଠଟା ବେଳେ ସେ ତାର ରେଡି ହେଇକି ଥବ। ପିସ୍ ପିସ୍ କଟା ହବ ତମେ ତମେ ଖାଇବ ତମକୁ ଦିଆହବ।
ଆଉ
ଆଉ କଣ ଏଇଆ ଆଉ। ଆଉ ତମେ କଣ କରୁଛ ଏବେ କଣ କରୁଚ କଣ?
ଅବିକା ତ ବସିଛି ପଡ଼ିବ ଏ ଇଏ କରିବି। ମୋର ବିଇଡି ତ ହେଲାନି ଭାବିଛି ସିଟି ଏକ୍ସାମ୍ ଦେବି! ସିଟି ଏକ୍ସାମ୍ ଅଛି ତା ପାଇଁ ପଢିବି।
ବିଇଡି ଏକ୍ସାମ୍ ଏବେ କେବେ ଗଲା ପା ରିସେଣ୍ଟ କିଛି ଦିନ ହବ! କେବେ ଥିଲା ଡେଟ କେବେ ଥିଲା ତାରିଖ? ଓହୋ। ଯୋଉ ଅ
ଆଉ ତମର କେମତି ଫୋର୍ ସେମିଷ୍ଟାର କେମିତି ପ୍ରିପେୟର ହଉଚ ପ୍ରିପେୟାର ହଉଚୁ?
ଫୋର୍ ସେମିଷ୍ଟାର ଆମର ଫୋର୍ ସେମିଷ୍ଟାର ଏବେ ଗୋଟେ ନୂଆ ବାହାରିଛି ଜିନିଷ। ସରକାର ତରଫରୁ ଯେ ଫିଲ୍ଡ ୱାର୍କ କରିବେ। ମାନେ ବାହାରେ ଯାଇଙ୍କି ତମେ ସବୁ କିଏ କୋଉ ତମକୁ ଗୋଟେ ଟପିକ୍ ଦିଆହବ। ଜିନିଷ ତା ଉପରେ ତମେ ୱାର୍କ କରିବ ମାନେ କାର୍ଯ୍ୟ କରିବ ତାପରେ। ମାନେ ଆମ ଉପରେ ତ ମହିଳା ଆଦିବାସୀ ମାନେ କୋଉ ଜିନିଷ ସେ ପାଉନାହାନ୍ତି?
ହଁ।
ସେଇ ଜିନିଷ ଆମେ ତାକୁ କହିବୁ। ମାନେ ଆମର ଗୋଟେ ଖାତା ନେଇକି ଯିବୁ ଆମେ ରି ରିପୋର୍ଟ କରିକି ଆଣିବୁ।
ତମର ଏଇ ଗୋଟେ ସବଜେକ୍ଟ ନା ଅଲଗା ଅଲଗା ସବଜେକ୍ଟ? ଏଇଗୋଟ
ଛଅଟା ବିଷୟ ଅଛି। ଛଅଟା ବିଷୟରୁ ଗୋଟିଏ ବିଷୟ ଏମିତି ଫିଲ୍ଡ ୱାର୍କ ଅଛି। ଆମେ ଯିବୁ। ଉଁମ୍ ଆଦିବାସୀ ମହିଳା ମାନେ ଆମର କୋଉ ଅସୁବିଧାରେ ଅଛନ୍ତି? କୋଉ କୋଉ ଜିନିଷ ପାଉନାହାନ୍ତି? ଯେମିତି ତାଙ୍କ ପାଖକୁ ଗୋଟେ ଭଲ ରାସ୍ତା ନାହିଁ ଯିବା ପାଇଁ ହସ୍ପିଟାଲ କି ସୁବିଧା କିଛି ନାହିଁ। ଆମେ ସେ ଜିନିଷ ଟା ହଁ ଆମେ ସେଇଟା ଜିନିଷ ଟା ଲେଖିକି ଦେଲେ ଆମକୁ ଯୋଉ ବାହାରୁ ଯୋଉ ଆସିବେ ମ୍ୟାଡମ ସାର୍! ସେ ଆମକୁ ରେଜଲ୍ଟ ଦେବେ। ଶହେ ମାର୍କ ରହୁଛି ତାଧେରେ। ହଁ ମ୍ୟାଥ ହଉଚି ସେ ତାର ସେ ତାଙ୍କର ତମେ ଯୋଉ ହିସାବରେ କରିଥବ ରେଜଲଟ ଦବ। ଆମ ଦ୍ଵାରା ବି ସରକାର ପାଖକୁ ବି ପହଞ୍ଚି ପାରିବ କଣ କହିଲ? ଆମ ମୁଁ କୋଉ ଅସୁବିଧା ଅ ଛନ୍ତି। ଆମେ ତ ରହିଲେ ଆମ ଛକ ଉପରେ ରହୁଛେ। ସିଏ ଛକ ଉପରେ ନୁହେଁ, ସିଏ କୋଉ ବହୁତ ଦୂରରେ ଅଛନ୍ତି। ଗାଁ ଦଉଛନ୍ତି। ଗାଁ ରେ ବି ନୁହେଁ, ଗାଁ ଠାରୁ ବି ଆହୁରି ବହୁତ ପଛରେ ଅଛନ୍ତି ସିଏ।
ଆଚ୍ଛା।
ସେଇଥିପାଇଁ ଆମେ ସରକାର ଏଇ ଯୋଉ ନିୟମ ଟା ବାହାର କରୁଛି ଭଲ କରୁଛି। ଯାହାହଉ। ତାଙ୍କ ପାଇଁ ସବୁ ସୁବିଧା ସୁଯୋଗ ଯିବ। କୋଉ ଅସୁବିଧାରେ ସିଏ ଅଛନ୍ତି? କୋଉ ଅସୁବିଧାର ସମ୍ମୁଖୀନ ହଉଛନ୍ତି? ସେ କୋଉ ଜିନିଷ କରିପାରୁନାହାନ୍ତି? ତାଙ୍କ ପାଖ ପାଖରେ ଗୋଟେ ଖାଦ୍ୟ ଆଣିବାକୁ ବି ତାଙ୍କର ଖାଦ୍ୟ ଆଣିଆକୁ ଯିବା ପାଇଁ ବି ଅସ ସୁବିଧା ହଉଛି। ଭଲ ରାସ୍ତା ଥିଲେ ସିନା ଯାଇପାରିବେ କୋଉଠିକି ଖାଦ୍ୟ ଆଣିଆକୁ। ସେ ବଣ ଜଙ୍ଗଲରୁୁ କାଠ ହାଣି ହୁଣି ସେ ଯୋଉ ଯାହା ସରକାର ଦ୍ଵାରା କିଛିଟା ମିଳୁଛି। ସେଇ ଭିତରେ ସେ
କରୁଛନ୍ତି ରହୁଛନ୍ତି ଚଳୁଛନ୍ତି ଆଉ।
ରେ ଆଉ ସରକାର ବି ଏଇଥିପାଇଁ ବାହାର କରୁଛି ଯେ କୋଉମାନେ ଅସୁବିଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆମେ ତାକୁ ବହୁତ ଭଲ ସୁବିଧା ଦବୁ।
ଆଛା ଇଏ ବି ଗୋଟେ ମାଧ୍ୟମ ତମ ପଢା ମାଧ୍ୟ ମାଧ୍ୟମରେ ବି ତାଙ୍କ ସୁବିଧା ପାଇବେ।
ହଁ ସୁବିଧା ଆମେ ଆମ ଦ୍ଵାରା ସେ ସରକାର ସେଏ ତ ଜାଣିପାରୁନାହାନ୍ତି ନା ସେ କଣ ଜାଣିପାରିବେ ସବୁ ଜାଗାରେ। କୋଉଠି କଣ ଅଛି ଆମେ ଆମ ଗାଁ ପାଖରେ ବୋଲି ଆମଠୁ ପନ୍ଦର କିଲୋମିଟର ଦୂର ବୋଲି ଆମେ ଜାଣିପାରୁଛୁ। ସରକାରଙ୍କ ସେଠି
ହଁ ହଁ କୋଉଠି କେତେ ଗାଁ ଅଛି ଭିତରେ ସେଥିପାଇଁ ଏମାନେ ଆଉ ଜାଣିନାହାନ୍ତି ନା
ହଁ ହଁ ଆଉ ଖାଇନି ସନ୍ଧ୍ୟାବେେଳେ କିଛି ମୁଁ ଯାଇଥିଲି ଟିକେ ଫିଜିଓଥେରାପି ଫିଜିଓଥେରାପିରୁ ଆସିକି ଆସି ଏଇ ବାହାରେ ବସିଛି ଆଉ ଏବେ ମୋ ଗୋଡ ଟା ଖରାପ ହେଇ ଯାଇଥିଲା ଆଣ୍ଠୁ
କେମିତି?
ଏ ଯାଇଥିଲି ଗୋଟେ ବରଯାତ୍ରି ଯାଇଥିଲି ଏ ଜଣଙ୍କ ଗୋଡ ମାଡ ହେଇଗଲା ପଡିଗଲି ଖରାପ ହେଇଗଲା ଆଣ୍ଠୁ ଟା ଆଉ। ଏ ପା ଅପରେସନ ହେଇଛି। ଏ ଦି ମାସ ହେଇଗଲାଣି ଅପରେସନ ହେଇଗଲାଣି। ପା
ଓ କେୟାର ନ ଯ ଯତ୍ନ ନେବ ନା ଆଉ ଏମିତି ହେଲେ ହବ ଫାଜିଲଉଛୁ ଆଉ।
ନା ଖାଇଥିଲି କଣ କିଛି ହେଇନଥିଲା ଟିକିଏ ଅ ପଡିଗଲି ତାପରେ ଉପର ଉପରେ ଟିକିଏ ପ୍ରେସର ପଡିଗଲା ବୋଲି ବହୁତ ହେଇଗଲା। ଯୋଉଟା ଅଳ୍ପ ହେଇଥିଲା ଯୋଉଟା ବହୁତ ଅଧିକା ହେଇଗଲା ଖେଳା ଖେଳିଟି କରିବା ପଲି ଆମେ ଯୋଉ କ୍ରିକେଟ ଖେଳୁଛନ୍ତି।
ହଁ ଚଲାବୁଲା ବେଶୀ କରିଥିବ। କଲେଜ ଯାଉଥିଲା ବେଶୀ ଅ ଉପର ତଳ ଉପର ତଳ ସିଏ ବି
ପାଚ ଚଢୁଥିଲି ସେ ବହୁତ ପ୍ରକାର ଉ
ହେଲା ବୋଲି ହେଲା ଏମତି ଅଧିକା ହେଇଗଲା ଆଉ।
ହେଇଗଲା ଆଉ ଆଉ କଣ କହୁଛୁ ସ ପଢାପଢି ତ ଆ ତମ ଫେରୁୱଳ ଟା କେମିତି ଗଲା।
ଆମ ଫେରୱାଲ ଭଲ ଗଲା ତମେ ଯାଇଥିଲ ଆହୁରି ଭଲ ହେଇ ପାରିଥାନ୍ତା। ତମର ତ ବେ କ୍ତିଗତ ଅସୁବିଧା ଯୋଗୁ ତମେ ଆସିପାରିଲାନୀ।
ହଁ ମୁଁ ତ ଯାଇପାରିଲିନି କେମିତି କଣ ହେଲା କହୁନ ଟିକି
ହଁ ପିଲାମାନେ କରିଥିଲେ ତଥାପି ଏତେ ବି ଭଲ କରିନଥିଲେ। ପିଲାମାନେ ବହୁତ ଭଲ କରିଥିଲେ ପିଲାମାନେ ଯେମତି ତମେ ରହିଲ ମିସ୍ ହେଲା ମାନେ ପିଲାମାନୋନେ ଆହୁରି ବି ପି ସେଖେଣ୍ଡାର ପିଲା ବୋେ ଆସି ନଥିଲେ ଜଣେ ଦି ଜଣ ବ ଆସି ନଥିଲେ। କ ପାଇଁ କି ଜାଣ ଆମର ଆସିନଥିଲେ ଥାର୍ଡ ଇୟର ରୁ।
ଥାର ର କଣ ପାଇଁ ଆସିନଥିଲେ ଥରେ ତ ସବୁ ର
ତା ରହିବା କଥା କିନ୍ତୁ ଆସିନଥିଲେ ତାଙ୍କର କଣ ଅସୁବିଧା ଥିଲା ସେ ଆସି ପାଲିନି ଜଣେ ଦି ଜଣ ଆସି ନଥିଲେ କିନ୍ତୁ ପିଲା ଭଲ କରି ଥିଲେ ବହୁତ ବଢ଼ିଆ କରିଥିଲେ ଡେକୋରେସନ୍ ସବୁଠୁ ଭଲ ହେଇଥିଲା ସବୁ ବ୍ୟାଚ୍ ଠୁ ଏବେ ଆମ ଆମ ଫେରୱଲ ବହୁତ ବେକ ମାନେ ସାଜସଜା ଟା ଭଲ ହେଇଥିଲା।
ଓହୋ ବସ ବାବା ଚା ସେ ଗାଁ ପାଖରୁ ଗୋଟେ ଏଇତ ଛକ ପାଖରୁ ଜଣେ ଡକୋରେସନ କରିଥିଲା ଆ ସଜା ସଜି।
ହଁ ବହୁତ ଭଲ ହେଇଥିଲା ଖାଇବା ବି ଭଲ ହେଇଥିଲା। ସାର୍ ମାନଙ୍କ ସାର୍ ମାନେ ଆଉ ତମେ ମାନେ ବହୁତ ବି ପରିଶ୍ରମ କରି ଭଲହୋଇଥିଲା। ଖାଇବା କରିଥିଲେ ଭାତ ଡାଲି ଆ ଏଠି ମାଂସ କରିଥିଲେ ଅ ଆମିଷ ରେ ନିରାମିଷରେ ପନିର କରିଥିଲେ। ଛେନା ଛେନା ତରକାରୀ କରିଥିଲେ।
ହଁ ଆଉ କଣ ଉୁଁ ଭଲ ହେଇଥିଲା ରୋଷେଇ ଭଲ ହେଇଥିଲା? ଖାଇଥବ ପୁରା ମନ ଶାନ୍ତି କରି ଖାଇକି ପିଇକି ଆଇଥବ ଆଉ।
ହଁ।
ତମେ ତ ଆଇଁଷ ଖାଇଥିବ ଭଲରେ?
ନା ମୁଁ ଆଇଁଷ ଖାଉନି ଆଉ ମୁଁ ସାଧା ଖାଇଲି।
କଣ ପାଇଁ?
ମଁ ସୋମବାର ଅଛି ମୁଁ ସୋମବାର ଘରେ ସେଇଥିପାଇଁ ଖାଇଲିନି।
ଓ ସୋମବାର ଦିନ ହେଇଥିଲା କି?
ନା ନା ସୋମବାର ଦିନ ହେଇନଥିଲା କିନ୍ ତୁ ମୁଁ ସୋମବାର କରେ ତ ଏଇନା ପାଞ୍ଚ ଛଅ ମାସ ଖାଇବିନି।
ଓ ଏବେ ଏବେ ଖାଉଛ ନା
ନାଇଁ ଏବେ ଖାଇନି ମୋର ଅଗଷ୍ଟରେ ସେପ୍ଟେମ୍ବରରେ ସରିଯିବ।
ରଥ ପରେ ଯାଇକି ଖାଇବ ଆଇଁଷ ଭଲରେ ଖାଇବ ଆଉ।
ହୁଁ ଦିନେ ଡାକି କିି ଦବ ତ।
ହଁ ଡାକି ଦବ ଖାଇବ ଆଉ। ମୋ ଗୋଡ ଭଲ ହେଇଥାଉ ମୁଁ ଜିବି ଯେତେବେଳେ ଯିବି ମୁଁ ନିଜ ଗୋଡରେ ନିଜେ କା ମୁଁ ନିଜେ ଯିବି ମାନେ ମୁଁ ଯେତେବେଳେ ଯାଇପାରିବି ମୁଁ ନିଜେ ଏକୁଟିଆକାମ କରିପାରିବି ମୁଁ ତ ଏଇନା କିଛି କରୁନି ଯାଉଛି ଘରେ ଖାଇ ପିଇ ଶୋଉଛି କିଛି ଜିନିଷ ଉଠେଇ ପାରୁନି ନିଜ କୁ- ମୁଁ ନିଜେ ଯେତେବେଳେ ଯାଇପାରିବି ତମେ ତ ଆସୁଛ ନା କଣ କମ୍ପ୍ୟୁଟର?
ହଁ।
ଆଉ କମ୍ପୁଟର ଆସୁଛ ମୁଁ କଲେଜ ଯିବି ଯୋଉ ଦେଖା ହବ ଆଉ ଖାଇବାକୁ ଦେଇଦବି ଯାହା ନେଇଥିବି ଆଉ।
ହଁ।
କହିବ କରିବା ନହେଲେ ଗୋଟେ ଭୋଜି କରିବା ସମସ୍ତେ।
ହଁ ଆମେ ଭୋଜି କରିବା ଆମ ଆମର ଆମ ଆମ ପିଲା ଆଉ ତମ ପିଲା
ଅ
ସାର୍ ମାନଙ୍କୁ ଡାକିଲେ ଡାକିବା ନହେଲେ ଆମେ ବି କରିବା ଆଉ
ଆମେ ଯେତିକି ଥିଲେ ଆମ ଯୋଉ ଆମ ଯୋଉ ଆସିଛନ୍ତି ଆମ ତଳ ବ୍ୟାଚ୍ ପିଲା ସବୁ ତାଙ୍କ ତାଙ୍କ ସହିତ ବି କରିଦବା ଗୋଟେ ଭୋଜି।
ହୁଁ ଆମର ତ ହେଇପାରିଲାନି ଜଲଦି ଜଲଦିରେ ସବୁ ହେଇଗଲା।
ହଁ ଶୀଘ୍ର ବହୁତ ଶୀଘ୍ର ହେଇଗଲା। ଆଉ କଣ କହୁଛ କୁହ?
ଆଉ କଣ କୁହ ଘରେ ସବୁ ଭଲ?
ହଉ ମୁଁ ନହେଲେ ରଖୁଛି।
ହଉ ହଉ ରଖୁଛି ହଉ ରଖ। ପରେ କେବେ କରିବ ଆଉ ହଁ ହଉ।
ମୁଁ ରଖୁଛି।
ହଁ ହଁ।